ଦେଲୁ
ଆଜ୍ଞା ଆପଣ ଭଲ ଅଛନ୍ତି? ଆଉ କଣ କୁକୁର ଫୁକୁର କାମୁଡି ଦେଇଛି ନା ଆ ଆଉ କଣ ମୁଣ୍ଡ ଫୁଣ୍ଡ କାମ ଦଉନି ଆଉ।
ଯା ଭାବୁଚୁ ସେୟା। ଦେଖିବୁ କଥା ହେବି କୁଣ୍ଠିତ ଭଏସରେ କଥା ହେବି ଦେଖିବୁ।
କଥା ହଅ।
ଗୋଟେ ଡାଏଲଗଟେ ମାରୁଛି କୁଣ୍ଠିତ ଭଏସ୍ ରେ ହେଲା କଣ ଡାଏଲଗ ମାରିବି କହ।
ଯାହା ହଉ ଓଡିଆ ଡାଇଲଗ ଟା ମାରିଦେ ସାପ ଦଉ ଡାଇଲଗଟା ମାରିଦେ।
ମାର୍ଚର। ସାପ କୁ ଯେତେ କଣ କିରେ ବିଷ ଦେଇ ସରି ସରି ସାପ କୁ ଯେତେ କ୍ଷୀର ଦେଇ ପାଳିଲେ ବି ତା ଚୋଟରେ ବିଷ ଥାଏ ରୁଦ୍ର ନାରାୟଣ ହୁ ହୁ ହୁ ହୁ।
ହାଁ ଡରିଗଲି ମୁଇଁ ୟାଡେତ ଝାଡ଼ା ବାନ୍ତି ଏକାଥରେ।
ବାଗେଇକି କାମୁଡିଦବ ୟାଡେ ନାଗସାପ ଟା ଛାଡୁଚୁ।
ହୁଁଉଁ।
ତୁ ଏମତି ତୁ ଏମତି କୋଉ ଗୋଟେ ତୁ ଏମତି।
ହୁଁ କି ହଉ ଶୁଣ। କଂସାରୀ ଘର ପାହାକୁ କୁଲା ଢାଉଁ ଢାଉ ହେଁ
କୁଲା ଢାଉଁ ଢାଉଁ। ତୁ ୟା ବାପା ନା ଧରୁଚୁ କିରେ
ତୋ ଅପା ପା ହେଁ।
ହେ ହେ
ହ
ଆହୁରି କଣ ଗୋଟେ ଡାଇଲଗ ରେ ଥିଲା ବି?
ଆଁ
ଆହୁରି କେତେ ଡାଇଲଗ ଥିଲା ମେନ୍ ଡାଇଲଗଟା ୟାର ଶୁଣିଲୁ ବାୟା ହେଇଯିବୁ ଏକାଥେରେ।
କାର
ଚକମା ତୁ ଯୋଉ ଡାଇଲଗ୍ ଟା
ଚକମା ଚୁର୍। ଆଉ କଣ କହୁଚ?
କଁ ହଉଚି ଆଉ ମୁଁ ଶୁଣିଲି ପରା ତମ ଆଡେ କୁଆଡେ ବହୁତୁ ଭାଲୁ।
ଭାଲୁ
ଅଛନ୍ତି
ହୁଁ। ମେଁ ମେଞ୍ଚା ମେଞ୍ଚା ଭାଲୁ ଭାଲୁ ଗୁରା ମାନେ କଣ କହିଲୁ? ଲୋକଙ୍କୁ କାମୁଡୁ ଜଦିଯେ ଲୋକ ତାଙ୍କୁ କାମୁଡ଼ିପଉଚନ୍ତି।
ହୁଁ ହୁଁ।
ଆଉ କଣ କହୁଚୁ କହ।
କହିଲି ତତେ କେବେ ସାପ ପ କାମୁଡ଼ିଚି?
ନା ଡର ଲାଗୁଚି ମୁଁ ଏଠି କୋଠ ଘରେ ବଇଚି ଆ ଦେହରେ ଚାରି ପାଞ୍ଚଟା ଭଳିଆ କଣା ହେଇଛି ଆଁ ଏଇପଟୁ ସାପଟା କାମୁଡି ଦବ ମତେ ଡର ଲାଗୁଚି।
ଡର ଲାଗୁଚି ମୁଁ ତ ଶୁଣିଲି କୁଆଡେ ତୋତେ ସାପ କାମୁଡ଼ିଲେ ସାପ ମରିଯିବରେ।
ସାପ ମତେ କାମୁଡି ସେ ମତେ ପୁରା ସାଙ୍ଗ କଲେଣି ସାଗ ସାପ ମାନେ।
ସାଙ୍ଗ କଲେଣି?
ଆମ ଘରକୁ କାଲି ଆଇଥିଲେ ସାଙ୍ଗ ହୋଇ ଶୋଇ ବସି ଯାଇଚନ୍ତି।
ହୁଁ ହୁଁ।
ସେ ମତେ ଡରି ଯାଉଚନ୍ତି।
ଡ଼ରି ଆଉଚନ୍ତି ଯାଉ। ମୁଁ କହିଲିନା ହାଲା ନାଇ ହାଲା ନାଇ ଭାଇ ଆଇ ଲେ
ଆରେ ହେଲେ ତୁ ଏଇ ଯୋଉ ୟାକୁ ତାକୁ ଯା ମାନେ ଯା ସହିତ କଥା ହଉଛୁ ଝିଅରାଙ୍କ ସହିତ କି ପୁଅରାଙ୍କ ସହିତ ତାକୁ ମାନେ କହିଦଉନୁ ଏଇ ଚାଲେନ୍ ଟାକୁ ସସ୍କ୍ରାଇବି କରିଦେବେ।
ହଁ ଜଣକୁ କହିଥିଲି ଯେ କରିଥିଲା।
ଆହୁରି କହୁ କଣ କହିଲା ସେ ଦେଖିକି ଚାଲେଣି ଟା
ସେ କହିଲା ମୁଁ ମୋର ଗୋଟେ ସଂଙ୍ଘ ଅଛି ସେଇଠି ବି ଦେଇଦେବି କରିଦେବେ ସେମାନେ ଆଉ।
ତାର ଗୋଟେ ସଂଙ୍ଘ ଅଛି।
ହଁ ସାଙ୍ଗମାନେ ଜାଣିଥୁ ତ ଆଉ କଣ ଆଉ
ସଳା ଏଇଟା ଛପ୍ରି ଜଣିଛ ନାଇଁ
ହୁଁ।
ଆ ଶଙ୍ଖ କରୁଛନ୍ତି।
ଆଉ ଦେଖିଆ ଆଉ କହିବି କରିଦବା ପାଇଁ ଆହୁରି।
ଆଁ।
କହିବି ଆହୁରି କରିଦବା ପାଇଁ।
ହଁ ଜଲଦି କରେ ମୁଁ ଆଡେ କରୁଚି ଆଉ।
ହୁଁ ଏମି ତ କଥା ହେଇ କରିଦବାରେ।
ଏମିତିକି ଯେଥର ଜଣେ ଯେଜଣ ଙ୍କ ସହିତ କଥା ହବା କର୍ କରିଦବା ଆଉ କଣ? ଆଉ କଂସାଇ ଘର ପାଲାକୁ
କଣ?
ସଂସାରୀ ଘର ପାଲା କଣ ପାରା କୁ କୂଲା ଢାଉଁ ଢ଼ାଉଁ
ହୁଁ କୁହ ତାପରେ
ଏଇଟା ଯାହାକୁ ପ୍ରପୋଜ କରିବୁ ଏଇଟା କହିବୁ ଆଉବ ଆଲୋ ସଂସାରୀ ଘର ପାରା କୁ କୂଲା ଢାଉଁ ଢାଉଁ ପ୍ରପୋଜ ଟା ଆକ୍ସେପ୍ଟ
ଏମିତି କହିଦେବୁ ମାନେ କୁଲା ଖଣ୍ଡେ ଧରିକି ଆସି ତମ ଘରେ ବାଡେଇବ ଜଣିଥା।
ଖାଲି ଢାଉଁ ଢାଉଁ କରିବ ତାପରେ ୟା ବାପାକୁ ଡାକିଦବ ହେଲା। ସେ ବାପାକୁ ଡାକିକି ନା ଏ କୁଲା ସହ ଖାଲି ଢାଉ ଢାଉ କରିବ।
ହୁଁ।
ଆଜି ଯୁ କି ସ୍ୱପ୍ନ ଦେଖିଚୁ ସେ ସ୍ୱପ୍ନ ଦେଖେନୁ?
ସ୍ୱପ୍ନ ମୁଁ ହିତି କିଛି ଦେଖିନି ଆଜି।
କିଛି ଅପଣନ୍ ଦେଖିନୁ।
ନା।
ମାନେ ଲା ଲା ଲଚକମଣି।
ହୁଁ ଲତକ ମଣି।
ତ ମନରେ ଟିକେ ଲଜ୍ଜା ନହିଁ କିରେ।
ସ୍ୱପ୍ନ ଦେଖୁନି ପରା ଯେତେବେଳେ ଇଚ୍ଛା ହବ ଦେଖିବ ନା ଆଉ ମନେ ମନେ
ଏବେ ମୁଁ ଡେଲି ସ୍ୱପ୍ନ ମାନେ ଯେତେବେଳେ ଶୋଉଛି ସବୁଦିନ ମୁଁ ଆଜିକି ଛୁଟିଆରୁ ଆସିକି ମୁଁ କୋଉ ଦିନ ଶୋଇଛି କୋଉ ଦିନ ଟା ମୁଁ ସ୍ୱପ୍ନ ଦେଖିନି ହେଇ ଦିନ ଟି କେ କହିଦେବି ବୋଲି ଜାଣିଦେବି।
ଡେଲି ଗୁଟେ ଗୁଟେ ଦେଖ
ଆରେ ହଁ ବେ ମୁଁ ସବୁଦିନ ତୁ? ତୁ?
ଆରେ ମତେ ଲାଗୁ ଲାଗୁଛି ମୁଁ ଆଜି ଦେଖିଛି ହେଲେ ମନେ ପଡୁନି କଣ ଦେଖିଛି ବୋଲି।
ଆମେ ତମେ ସ୍ୱପ୍ନ ମୁଁ ସପ୍ନ ଦେଖୁଛି ତମେ କେମିତି ଦେଖୁନ କିରେ?
କେ ଆଣି ତୁ ସ୍ୱପ୍ନରେ ସଉଦାଗର ଟା କି ଆଉ।
ମ ସପନର ସଉଦା
ଆଉ ଜଣା ପଡ଼ିଲଣି ଆଉ ସପ୍ନ ର ସଉଦାଗର ତୁ ଆଉ।
ମୁଁ ସ ପନ ର ସଉଦାଗାର। ଆରେ ଯୋ ବାଜା ବଲଛୁ ବା। ସୁଭାହୋଉଚି କିରେ।
କଣ?
ଇା ଲ ଟୁ ଟୁ କରୁଛନ୍ତି ବାଜା ବଜଉଛନ୍ତି।
ନା ମୋବାଇଲ ରେ ଶୁଭୁନି।
ଭଲ ମୋବାଇଲରେ ନ ଶୁଭିଲେ ହିଁ ଭଲ ଚାଲେଇଲା ବୁଝଛ ନାଇଁ। ଏଟେ ବାଳ ଏମିତି କଣ ଗୋଟେ ବାଳ ସିଷ୍ଟମ କରୁଛି ଗଟା ଖାଲି ଶବାଛି କଣ କହିଲୁ?
କଣ?
ଖାଲି ତ ଭଏସ ଟା ହଉଛି ଆଉ କିଛି ଆସୁନି କାହିଁ ତାର ନଏଜ ଫ କିଛି ଆଉନି।
ହଁ ମୁଁ ତ ଗୋରେ କଥା ହେଲେ କଣ କହିଲୁ ସେପଟୁ ତମ ସହିତ କଥା ହେଲେ ସବୁ କ୍ଲିୟର ଶଉଛି ଆଉ ଜଣଙ୍କ ସହିତ କଥା ହଉଥିଲେ ତା ବ୍ୟବସ୍ ଟୋଟାଲି ସବୁ ନଥିଲା କ୍ଳିଅରରେ।
ହଁ ହଁ।
ଜୋରରେ ଶୁଭାଯିବ ପୁଣି ସାଙ୍ଗେ ସାଙ୍ଗେ
ଆଉ ତୋ ସ ଲେମଲ ଭଳିଆ ମୁଁ କାହା ସହ କଥା ହେବି ଯେ।
ଦେଖିଆ ଯେତେ ପର୍ଯ୍ୟନ୍ତ ହଉଛି କରୁଥା ବଢି।
ତୋର ତ ମି ତୋର ତ ଠେଇ ଏ ହେଲା ତିନି ଏଇଟା ମିଶେଇକି ହବ ପାଞ୍ଚ ଛଅଟା ମୁଁ ଜାଣିନି ତ କାଇହିଁ ମୋର କାଇଁ ଖ୍ୟାଲ୍ ରହୁନି ଆଉ।
ଓ ହୋ। ଗାଧୁଆ ପାଧୁଆ କେତେବେଳେ?
ଆଉ ଗୋଟେ କଥା କହିବା ଚାହୁଁଥିଲ ତତେ ମ।
କହ।
ଆଇ ଲଭ୍ ୟୁ। କଣ ହୁଁ?
କଣ?
ଆରେ ଏବେଳି ହଉଛି କହିଁ କିି ଆଉ କହୁନୁ କଣ କହିଥିଲୁପା ଦେବ ଆରେ ତତେ ଯଉ କହିଲି। କଣ କହୁଛୁ କହ?
ହୁଁ।
କଣ କହୁ କହିଲି ଏମତି ଆଇ ଲଭ୍ ୟୁ କହିଥିଲୁ ପା। ଆଉ ଗିଲାସ ପାଣିରେ ବୁଡିକି ମର ତାହଲେ।
ଗିଲାସ ଫିଲାସ ନାହିଁ ତ ଏଠି ହାଣ୍ଡି ଡେକଚି ଗୁରା ଅଛି ରେ।
ଏଇଟା ପୁରେଇ ଦେ ତୋ ମୁଣ୍ଡଟା ମରିଯା।
ଛତୁ ଆଗରେ ଅଛି ମେଞ୍ଚେ ଖାଇଦେବି କି?
ସୁକିଲ ତ ତେଳେଇବୁ। ପୁରେଇଦେ ଖାସିବୁ ଯେ ମରିଯିବୁ ଏକାଥରେ।
ଏକାଥରେ ଉଠିଯିବ ପରି।
ଉପରକୁ ଉଠି ଯିବ ଗିରିଆଳ ଯଉ ପଶିଯବ ଛତୁଆ ରେ
ହେଲା ଛତୁଆ ପାଟି ପୁରେଇ ଦେଇକି ନାକରୁ ଭିଡି ଦେଇକି ଖାସି ଦେବୁ କସିକି।
ନାକପଟେ ପୁରା ପୁରେଇ ଦେଇ ପାଟି ପଟେ ପୁରୀ ଦେଇକି ଖାସି ଖୁସି ଦବୁ ଏକଥାରେ ଆଉ।
ଗୁଣ୍ଡା ଟା ତଣ୍ଟି ଠେଁକିଦିଅ ଆଉ ଦିଟା ଗୁଣ୍ଡା ନାକ ଠେଁକିଦିଅ।
କାଲି ଆରେ କାଲି ଭାତ ଖାଇଲା ବେଳେ ଭା ଏଥର ମୋ ଛତି ଠାକିକି ରହିଲାର ପୁଅ ଏଇ ଅଧାରେ ଯାନ୍ତା।
ଛାତି ଟା କି ହେଲେ ହ ତାରବଁ।
ଅଧା ଠାକି ଗଲା ଖାଲି ଯୋଉ ବହୁତ ଜୋର ପୀଡା ହଉଥିଲା ମୁଁ କହିଲି ମଲି ଆଜି।
ଆଉ କହିଲୁ ତୁ ମଲେ ଠିକ ତ ତୋ ସ୍ତ୍ରୀ କୁ ଏମତି କଲୁ
ହଟ ହଟା ହେଲାଣି ଆଉ।
ତତେ ଇଏ ହେଇଯିବ କଣ କହିଲୁ? ଏ କଣ କୁ। ମାଛି ମାନେ ଦୋଷ କରିଦେବେ ଆସିକି।
ଦୁସ କରିଦେବେ ମ ଏଠି ଆସିକି ଆଉ ମାଛି ମାନେ ଆଉ।
ତୋଠି ବାଡ଼ହେଇକି ତୋର ଦୋଷ ସ ହବ।
ଓହୋ ସିଏ କହୁଛନ୍ତି ବୋଧେ ଆାଖି ନାହିଁ କାନ ନାହିଁ ବାଜିଗଲେ ଦୋଷ
ହଁ ସେମତି ଯୋଉମାନେ ମାଛିମାନେ ଦୁଷ କରିଦେବେ
ଆରେ ନାଳ ଆଡେ ଯାଇଥିଲି ଯେ ଖାଲି ଫୁଲ ର ବାଇଗଣ ଗଛ ଫୁଲ ରା ଦାଲ ଦାଲୁ କରୁଛିରେ।
ମୁଁ ତ ଯାଇଥିଲି ଖାଲି ଦେଖିଲି ଯେ ନଥିଲା କିଛି ଭଲସେ ହେଇନଥିଲା।
ଆ ଆଜି ସକାଳେ ଯାଇଥିଲି ଫୁଲ ହେଇଛି ବହୁତ।
ମାନେ ପେନ୍ଦିବାରେ ତମେ ଗୋଟେ ଏକ୍ସପଟ କହିଲେ ଚଳେ ନା?
ନାରେ ସତସତିଆ ଯାଇଥିଲି।
ହଁ ପେନ୍ଦା ଉ।
ଆରେ ପୁରା ସତସତିଆ। ଘଟଣା।
ସତରେ କୁହ ସତ ସଟିକା
ହୁଁ ରହସ୍ୟମୟ ଘଟଣା ପୁରା।
ବହି ଗୁଣ୍ଡ ପୁରା କଲୁଣି ନା କଣ?
ଆଉ।
ଏ ଭାଲିଆ ଭାଇରେ। ଇସ୍ ଆଉ ଥରେ କଲ୍ କରିବି ରେ କାଟିକିନା।
ହଉ କର।